ନମସ୍କାର
ନମସ୍କାର ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ହଉ ଏବେ କଣ କରୁଥିଲେ?
ଏବେ ବର୍ତ୍ତମାନ ତ ୱାର୍କ ଆଉଟ କରିଥିଲି
ଭଏସ କଟୁଚି
ହ୍ୟାଲୋ ଏବେ ଆପଣଙ୍କୁ ଆଜ୍ଞା
କୁହନ୍ତୁ
ଅ ଏବେ ଆପଣ କଣ କରୁଛନ୍ତି?
ଏବେ ଯଷ୍ଟ ଘରେ ପହଞ୍ଚିଲି।
ଓହୋ
ଆପଣ କଣ କରୁଛନ୍ତି?
ଆଉ ମୁଁ ତ ବର୍ତ୍ତମାନ ଟିକେ ଅ ଯୋଗ କରୁଥିଲି ତ ଏବେ ଟିକେ ବସିଛି ଆଉ।
ଯୋଗ
ଆଜ୍ଞା
ଯୋଗ କଲେ କଣ ହୁଏ କଣ?
ମାନେ ଦେହ ଟିକେ ଭଲ ରହେ ଅଧିକ ମାସିକ ଧର୍ମ ସମୟରେ ବି ମଧ୍ୟ ଅଧିକ ଅଁ ଦର୍ଜ ହୁଅନି ଗୋଡହାତ।
ଓହୋ
ହଉ
ସାର୍ ଆପଣ ଯୋଗ ଜଣିଛନ୍ତି
ଆଜ୍ଞା ଯୋଗ ଆ କହିପାରିବିନି ମୁଁ ଏମିତି ଯୋଉ ଆପ ଆସେ ପ୍ଲେ ଷ୍ଟୋରରେ ସେଇଥିରୁ ଅ ଚାଲେଞ୍ଚେ ରଏ ଷ୍ଟ୍ରିକ ପୁରା କରିବାର ଥାଏ ତ ସେଇଥିରେ ଏମତି କରେ ତ ଏଇଟା ମୋ ପାଇଁ ବହୁତ ଅ ଲାଭ ମଧ୍ୟ ହଉଚି।
ଓ ହୋ ହିଆଡେ ବର୍ଷା ହଉଚି?
ଆଜ୍ଞା ଆମ ଏଡେ ତ ପୁଣି ଥରେ ବର୍ଷା ଆରମ୍ଭ ହେଇଗଲାଣି ଆପଣଙ୍କର ସେପଟେ ତ ନିହାତି ହୋଉଥିବ।
ଉଁ ଏପଟେ ତ ବହୁତ ଜୋର ହୋଉଛି।
ଆଜ୍ଞା ଆଜ୍ଞା ହ ଆପଣ କଣ ଖାଇଛନ୍ତି?
ମୁଁ ଏବେ କିଛି ଖାଇନି। ଯାହା ରାତିରେ
ଆଚ୍ଛା
ଆପଣ?
ମୁଁ ତ ଏଇ କିଛି ସମୟ ପୂର୍ବରୁ ହିଁ ପାସ୍ତା ଆଉ ବିସ୍କୁଟ ଖାଇଥିଲି।
ଓହୋ
ଆଜ୍ଞା
ମୁର ଗୋଟେ ବିଲେଇ ରଖିଥିଲି ପର୍ସିନ୍ କ୍ୟଟ ତ ଏ ଆଜି ମରିଗଲା।
ଆଉ ଟିକେ
ହୁଁ
କେମିତି?
ଆଉ କଣ ଦେହ ଖରାପ ହେଇଥିଲା ଆଉ ତାକୁ ମେଡିକାଲ ନେଇକି ଯାଇଥିଲି କାଲି।
ଆଜ୍ଞା
ଠାକ୍ ଥିଲା ଆଜି ସକାଳେ ମୁଁ ତ ଯାଇଥିଲି ବରଗଡ ଆଜି ମାଉସୀ ଘରଟି ଏବେ ଜଷ୍ଟ ରାତିରେ ଆସି ପହଞ୍ଚିଛି ମରିଗଲା
ହଁ ବହୁତ ଭଲ ଉଁ ହୁଁ କେତେ ବର୍ଷର ହେଇଥିଲା?
ଉଁ ପାଞ୍ଚ ଛଅ ବର୍ଷର ହେଇଯିବ।
ଉଁ
ତ ପେଟ ସବୁ ରଖିଥିଲି ସବୁ ମରି ମରି ମରି ଏଇ ଲାଷ୍ଟ ଥିଲା ଏଇ ମରିଗଲା।
ବହୁତ ଦୁଃଖର କଥା ମୁଁ ବୁଝିପାରୁଥିବି ଆପଣଙ୍କୁ ଏବେ ବର୍ତ୍ତମାନ କେମିତି ଲାଗୁଥିବ।
ଲାଗୁଚି କଣ
ଯାହାର ଯେତେବେଳେ ଯିବାର ଥିଲା ଯିବେହିଁ ସେମାନେ।
ସେଆତ କହିକି ମନକୁ ମାନିବା କଥା ଆଉ ଆଉ କିଛି ବାଟ ହିଁ ନାହିଁ।
ଆଜ୍ଞା ଆଉ କିଛି କରିବି ହବନି।
ଆମର ବି ଏମିତି ଗୋଟେ ଥିଲା ତ ନା ଆ ତାର ଚାରି ପାଞ୍ଚ ବର୍ଷ ହେଇଜିବଣି ଆ ତାର ମୃତ୍ୟୁୁର ଅ ତା ନା ଲାଲି ଥିଲା ସେଏ ବି ସେମିତି ଯେତେବେଳେ ତାର ବି ଯେତେବେଳେ ମୃତ୍ୟୁ ହେଯାଇଥିଲା ତ ଅ ମୁଁ କହିବାକୁ ଗଲେ ମୁଁ ତାର ଏତେ କିଛି କରିବି ନଥିଲି ଯେ ମୁଁ ପିଇସି ଥିଲି ସିଏ ବହୁତ କରୁଥିଲେ ଫିର୍ବି ଯେହେତୁ ଘରେ ଥିଲା କହିବାକୁ ଗଲେ ସେତେବେଳେ ମତେ ଯେତିକି ବର୍ଷା ହେଇଥିଲା ତାକୁ ବି ସେତିକି ବର୍ଷ ହେଇଥିଲା ସେ ଚୋଉଦ ପନ୍ଦର ବର୍ଷ ବଞ୍ଚିଥିଲା। ହ ତାପରେ ଯେତେବେଳେ ତାର ମୃତ୍ୟୁ ହେଇଥିଲା ତ ବହୁତ ବହୁତ କଷ୍ଟ ହେଇଥିଲା ବହୁତ।
ମୁଁ ରଖିଥିଲି ପାଞ୍ଚଟା ବିଲେଇ, ଚାରିଟା କୁକୁର। ତ ଏଇ ଲାଷ୍ଟ ଚାରି ବର୍ଷ ଭିତରେ ତ ସବୁ ଶେଷ ଏଇ ଗୋଟିଏ ଥିଲା।
ଓହୋ।
ହଁ।
ଏମତି ତା ଆଉଥରେ ଏମତି ଆମର ବାହାରେ ଯୋଉ କୁକୁର ବୁଲନ୍ତି ତ ଆମ ଘର ପାଖରେ ଆର ବର୍ଷ ତା ପୂର୍ବ ବର୍ଷ ହିଁ ସିଏ ଛୋଟଟେ ହେଇଥିଲା ପୁରା। ତାକୁ ଗୋଟେ ଧଳା କୁକୁର ଗୋଟେ ଅଛି ସେ ମାନେ ବହୁତ ଏମିତି କାମୁଡେ ସମସ୍ତଙ୍କୁ। ତ ତାକୁ ତ ଏତେ ଜୋରରେ କାମୁଡିକି ତାକୁ ନେଇକି ଯାଉଥିଲା ତ ତାକୁ ମୁଁ ସେଇଠୁ ଅ ମାନେ ବଞ୍ଚେଇକି ଆଣିଥିଲି ତାକୁ କ୍ଷୀର ଦେଇଥିଲି, ଆମ ଯୋଉ ଗାଈ କ୍ଷୀର ଦେଇଥିଲି। ତାପରେ ସିଏ ପୁରା ମାନେ ଟିକେ ବହୁତ ଡରିକି ଥିଲା। ସେ ବଞ୍ଚିଥିଲା ତାପରେ ମତେ ମୁଁ ବିି ତାକୁ ବଞ୍ଚେଇକି ଆଣିଥିଲି କିନ୍ତୁ ମତେ ଯେତେବେଳେ ଦେଖିବ ଅ ମୁଁ ସାଇକେଲ ନେଇକି ଯାଉଥିବି ଟିୁସନ ଯାଉଥିବି। ତ ମତେ ଦେଖିକି ସେ ଭୁକିବ ତାକୁ ଥରେ ମୁଁ ଏତେ ଜୋରେ ଗାଳି କଲି ତା ପରଦିନ ଠୁ ଆଉ ଭୁକିଲାନି ମତେ। କିନ୍ତୁ ତା ପରବର୍ଷ ହିଁ ତାର ଯୋଉ ଶୀତ ଦିନେ କୁକୁର ମାନଙ୍କୁ ରୋଗ ହୁଏ ଡିସେମ୍ବର।
ହୁଁ ହୁଁ।
ତ ସେଥିପାଇଁ କି ସେ ପୁରା ଆର ବର୍ଷ ହିଁ ଶୀତରେ ସିଏ ପୁରା ଏମତି ଚିଲଉଥିଲା ରାତି ସାରା ତ ମୁଁ ତ ସମ୍ଭାଳି ପାରିଲିନି। ତ ମୋ ବଡ ଭଉଣୀ ଯିଏ ଅଛନ୍ତି ସିଏ ବି କହିଲି ନାଇଁ ଏତେ ହଉଛି ରହି ସମ୍ଭାଡି ହଉନି ବହୁତ ଦୁଃଖ ଲାଗୁଛି। ତ ସେଥିପାଇଁ କି ଆମେ ତାକୁ ନେଇକି ଯାଇଥିଲୁ। ଅ ମହର୍ଷି କଲେଜ ପାଖରେ ହିଁ ଗୋଟେ ଅଛି।
ହୁଁ ହୁଁ।
ହଁ ସେଇଠି ନେଇକି ଯାଇଥିଲୁ। ଅ ସେଠି ଜଣେ ଭାଇ ଅଛନ୍ତି ତାଙ୍କ ନାଁ ସିଦ୍ଧାର୍ଥ। ତ ତାଙ୍କ ସହ କଣ୍ଟାକ୍ଟ କରିକି ଆମେ ତାକୁ ସେଇଠି ନେଇକି ଯାଇଥିଲୁ ସେ ରହିଥିଲା। ତା ପରଦିନ ତାକୁ ଦେଖା କରିବାକୁ ମଧ୍ୟ ଯାଇଥିଲୁ ସେ ଖାଉନଥିଲା ମୁଁ ତାକୁ ଯାଇକି ତାକୁ ଭଲସେ ଖୁଆଇଲାରୁ ଯାଇକି ଖାଇଲା କିନ୍ତୁ ତାର ଦି ଦିନ ପରେ ହିଁ ମୁଁ ଯାଇଥିଲି ଗୋଟେ କଲେଜ ପାଖ କଲେଜ ହିଁ ଯାଇଥିଲି କାମ ଥିଲା। ତ ଭାବିଲି ଆସିଛି ଯେହେତୁ ଦେଖ ଖା କରିଦେଇକି ଯିବି, କିନ୍ତୁ ଦେଖିଲା ବେଳକୁ ସିଏ ତାର ମୃତ୍ୟୁ ହେଇଯାଇଛି।
ଓହୋ।
ମୁଁ କିନ୍ତୁ ତାଙ୍କୁ ଯ ଯ କହିଥିଲି ଯେ ସେଠି, ଆଜ୍ଞା?
କହୁନାହାନ୍ତି।
ଯିଏ ମାନେ ତାଙ୍କ ସେଠି ରଖୁଥିଲେ ସବୁ ଟ୍ରିଟମେଣ୍ଟ କରୁଥିଲେ। ଚିକିତ୍ସା କରୁଥିଲେ ତ ତାଙ୍କୁ ପଚାରିଲାରୁ ସେ କହିଥିଲେ କି ହଁ କାଲି ରାତିରେ ତ ସେ ବହୁତ ଭଲରେ ଥିଲା। ବାହାରେ ଆସିକି ବୁଲୁଥିଲା ଖାଇବି ଥିଲା, କିନ୍ତୁ ମୁଁ ଯେତେବେଳେ ଯାଇଥିଲି ସେଠି ଦେଖିଲା ବେଳକୁ ସେ କହିଲେ କି ନାଇଁ ସେ ମରିଯାଇଛି ବୋଲି।
ହଛ।
କେମିତି କହିବି ମୁଁ ବହୁତ ଖୁସିରେ ଯାଇଥିଲି ଦେଖା କରିବାକୁ, ଛାଡ।
ମୁଇଁ ରିସେଣ୍ଟ ପନ୍ଦର ମାସେ ତଳେ ହବ ନେପାଳ ଯାଇଥିଲି ବୁଲିବାକୁ।
ଆଜ୍ଞା।
ତ ଘରେ ମୁଁ ଆପଣଙ୍କ ରୁମ୍ ରେ ରଖିଥିଲି ତେଇଶ ଟା ମାଛ।
ଆଜ୍ଞା।
ତ ଘରେ କେହି ଜାଣି ନାହାନ୍ତି ନା ତ ଭଡା ପରାରିକା ଅଧିକା ଧାନ ପକେଇ ଦେଇଛନ୍ତି।
ଓହୋ।
ବଡ ଆକରେ ଏମଟେ ତ ମାସିଲା ବେଳକୁ ମାଛ ଗୋଟେ ବି ନାହାନ୍ତି ତା ଦେରେ। ସବୁ ଦେଷ। ଆଉ ମାଛ ଗଲେ ଏଇ ଗଲେ ସବୁ
ମୁଁ ବି ଏମିତି ଥରେ ଭୁଲ କରିଦେଇଥିଲି ଯେହେତୁ ମୁଁ ଛୋଟଥିଲି ମୁଁ ଜାଣିନଥିଲି ମତେ ମୋ ବାପା କହିଲେ କି ଟିକେ ମାଛ ମାନଙ୍କୁ ଅ ଦେଇଦବୁ। ଖାଇବା ପାଇଁକା ମୁଁ ଦେଇ ଦେଇଦେଇଥିଲି ଅଧିକ କରିକି ତା ପରଦିନ ଦେଇଥିଲା ଆଳୁକୁ ମା ଛ ମାନେ ସବୁ ମରିଯାଇଛନ୍ତି ଆମ କି ଜଣେ ଆମ ଘରେ ବୋଧେ ହଏ କିଛି ଏମିତି ଅଛି ବାସ୍ତୁ ଦୋଷ ବୋଧେ ଆମ ଘରେ କେବେ ବି ମାଛ ରହିନାହାନ୍ତି। କେବେ ବି ରହୁନାହାନ୍ତି ସବୁବେଳେ ଏମିତି ମରି ଯାଉଛନ୍ତି ଗୋଟେ ମାଛ ଥିଲା କଳା ମାଛଟେ ସିଏ ବର୍ଷେ ଦି ବର୍ଷ ପାଖାପାଖି ରହିଥିଲା। ନହେଲେ ତା ପରଠୁ କିମ୍ବା ତା ପୂର୍ବରୁ ଏମିତି ସପ୍ତାହେ ଦି ସପ୍ତାହେ ବହୁତ ଜଲ୍ଦି ମାଛ ମରିଯାଆନ୍ତି ଆମ ଘରେ।
ମୁଁ ମାଛ ସବୁ ଟିକେ ଟିକେ ର ଆଣିଥିଲି ତ ସବୁ ଦି କେଜି ତିନି କେଜି ବଡ ଆକରେ ମୋର
ଆଜ୍ଞା।
ମତେ ଦେଲେ ଦିଦି ଫଟୋ ପଠେଇଲା ଯେ ଦେଖିଲି ମାଛ ସବୁ ମରିଯାଇଛନ୍ତି। ମୁଁ ବୁଲିବି କଣ ମୋ ସବୁ ମାଛ ଲାଗେ ମନ ରହିଲା।
ଆଜ୍ଞା ସେୟା ହିଁ ତ ହବ।
ଘରକୁ ଆସି ଆକାରରଙ୍କୁ ଫୋପାଡି ଦେଇଥିଲି ଭାଙ୍ଗି ଦେଇଥିଲି।
ମଣିଷ ମାନଙ୍କ ପ୍ରତି ଯେତିକି ମାନେ ଏ ଲଗାବ ନଥିବ ପଶୁ ମାନଙ୍କ ପ୍ରତି ଅଧିକ ଥାଏ।
ହୁଁ।
ମୁଁ ତ ସେତେ କହିବାକୁ ଗଲି ମୁଁ ମ ନିଜ ଆଈ ଯେତେବେଳେ ଚାଲି ଯାଇଥିଲଥିଲେ ମତ ଏତେ କାନ୍ଦିନଥିଲି ଆ ଯେତେବେଳେ ଆମର ଯିଏ ଲାଲି ଥିଲା ତା ପାଇଁ କି ମୁଁ ଯେତିକି କାନ୍ଦିଥିଲି। ମୁଁ ଶୋଇଥିଲି ମତେ ହଠାତ ଆସିକି ମୋ ଖୁଡି କହୁଛନ୍ତି କି ଆଉ ଲାଲି ଚାଲିଗଲା ବୋଲି ବୋଲି ମେ କଣ ମାନେର ପୁରା ଏତେ ଶକ୍ ଥିଲି ମୁଁ ଶୋଇ ଉଠି ଠିକ ହି ଅଧା ନିଦର କମିଥିବା
ହ୍ୟାଲୋ
ହ୍ୟାଲୋ ଭୟସ କଟୁଛି ହଁ ଶୁଭା ହେଲା।
ହଁ ତ ମୁଁ କହୁଥିଲି କି ଶୋଇକି ଅଧା ନିଦରୁ ଉଠିକି ଏମିତିଆ ଖବର ଶୁଣିଲେ ଯାହା ଲାଗିବ।
ଆଉ ଆଜି ରାତିରେ ଆପଣଙ୍କର ଘରେ ରାତ୍ରି ଭୋଜନ ରେ ହଉଛି ଖାଇବା ପାଇଁ?
ହ୍ୟାଲୋ।
ହ୍ୟାଲୋ।
ହୁଁ ସୁୁଭଲା। ନେଟୱାର୍କ ପ୍ରୋବ୍ଲେମ୍ ରହୁଛି।
ହ୍ୟାଲୋ।
ହଁ ଶୁଭା ହେଲା ଶୁଭା ହେଲା।
ଆଜ୍ଞା ମୁଁ କହିଲି କି ଆପଣଙ୍କର ଆଜି ରାତ୍ରି ଭୋଜନରେ କଣ ହେଇଛି ଖାଇବା ପାଇଁ
ଖାଇବାକୁ ମୁଁ ଦେଖିନି ଆଉ ବାହାରେ ବସିଛି ତ
ଓହୋ। ଆପଣ ଯେହେତୁ ଆମ ସ୍କୁଲ ରେ ପଢୁଥିଲେ ତ ସେ ବ୍ୟାଚ୍ ରେ ତ ସମସ୍ତଙ୍କୁ ଜାଣିଥିବେ ହେଁ ରେ
କୋଉ ସ୍କୁଲ କହିଲେ?
ସରସ୍ଵତୀ?
ନା ମୁଁ ସ୍କୁଲରେ ପଡ଼ନି
ଆଜ୍ଞା ଆଜ୍ଞା ସରି ସରି ଆଁ ଆଜ୍ଞା କଲେଜ
ସେ ସ୍କୁଲରେ ବି ଚିହ୍ନା ଅଛନ୍ତି ଯୋଉ କଲେଜ ସିଧା ଯୋଉ ସାଇବାଣି ସାଇ ବିଣା ପାଣି ସ୍କୁଲ
ଆଜ୍ଞା ଆଜ୍ଞା।
ସେଠି ବି ଚିହ୍ନା ଅଛନ୍ତି ବହୁତ
ଓହୋ ସେଠି ଅ ଚିହ୍ନା ଅ ତାଙ୍କ ନାଁ କଣ ମୋର ବି ଚିହ୍ନା ଅଛନ୍ତି ଯେହେତୁ ମୁଁ ଗୋଟେ ଅ ଶିକ୍ଷୟିତ୍ରୀଙ୍କ ପାଖରେ ପଢୁଥିଲି ତ ସେଠି ସାଇବୀଣା ପାଣିରେ ପିଲା ବି ମଧ୍ୟ ବହୁତ ଆସୁଥିଲେ ତ ବୋଧେ ଆପଣ ଜାଣିଥିବେ
ନା କହିଲେ ଚିହ୍ନି ପାରିବି ଆପଣ ବ୍ୟାଚ୍‌ ନୁହଁ, ଆପଣ ଉପର ବ୍ୟାଚ୍‌ର ପିଲା।
ଆଜ୍ଞା, ଆଜ୍ଞା, ଉପର ବ୍ୟାଚ୍‌ ପିଲା ହିଁ ଆଁ। ତାଙ୍କ ନାଁ କଣ? ତା ସାଗର ବିଶ୍ଵାଳ ଚିହ୍ନିଛନ୍ତି?
ସାଗର ବିଶ୍ୱାଳ ନା ନା ମୁଁ ଜିଣିଛିି ଗୋଟେ ଅଛି ସ୍ଵୟଂ ମହାନ୍ତି
ଆଞା ଆଞା ଆଞା ଆଞା ତାଙ୍କ ସ ଓହୋ ତାହେଲେ ତ ଶୁଭମ କୁମାର ସାହୁ ତାଙ୍କୁ ବି ଚିହ୍ନି ବେ
ହଁ ଶୁଭମ ସାହୁ ହଁ ତାକୁ ଏମତି ଶୁଭମ ପ୍ରଧାନ ବି
ହଁ ହଁ ପ୍ରଧାନ ବି ଜଣେ ଅଛନ୍ତି ମୁଁ ଶୁଣି ଆଜ୍ଞା ଆଜ୍ଞା ଜାଣିପାରିଲି ଜାଣିପାରିଲି
ଦିଟା ଶୁଭମ ଅଛନ୍ତି ନା ଜଣେ ଡେଙ୍ଗା ହେଇକି ଜଣେ ଗେଡା ହେଇକି ହଁ ବାଏ